ସାରେ।
ହାଲୋ।
ସାର୍ ନମସ୍କାର।
ହଁ ନମସ୍କାର ମ୍ୟାଡ଼ମ୍ ନମସ୍କାର।
ଆଉ ଭଲ ଅଛନ୍ତି?
ହଁ ହଁ ଭଲ ଅଛି।
ଆଉ ସକାଳୁ କଣ କରୁଚନ୍ତି?
ଏଇ ସକାଳୁ ଟିକେ ଆମର ଏଇ ଛାତ ପଡ଼ିବାର ଥିଲା ଛାତ ପଢିଥିଲା କାଲି ହେଠି ବ୍ଲିଡ଼ିଙ୍ଗ ଫିଲିଡ଼ିଙ୍ଗ ହେବ ବୋଲି ତାକୁ ଯାଇ ଟିକେ ଡାକି ଲେବର ଫେବର ଖୋଜୁଥିଲି। ଆଉ ଶ୍ରମିକମାନେ ତ କଉଠି ମିଳୁନାହାନ୍ତି ଆଜିକାଲି ହଁ ସେ ବି ଆଜି କାମ ବନ୍ଦ ହେଲା ବନ୍ଦ ହେଲା କାଲି ରାତିରେ ପହଁରା ମାରିବା କଥା ପହଁରା ମାରିଥିଲେ ଆଜି ଗ୍ରୀଡିଙ୍ଗ ଟା ଭଲ ହେଇଥାନ୍ତା ଆଉ ପହଁରା ମାରିଲି ଆଉ ସେ ତାକୁ ଫେରେ ଯାଇ ନିଜେ ନିଜେ ରାମ୍ପିବାକୁ ପଡିଲା ଜାଇ ଗୋଟେ ଲୋ କୁ ଡାକିବାକୁ ପଡ଼ିଲା ଏ ସବୁ ଆଉ। ସାର୍ ମୋ କାଖରେ ଗୋଟେ ବଥ ଭାରିଯାଇଛି ଯେ ସେ ପୁରା ଆଉ କାଲି କାମ ବ୍ୟସ୍ତରେ ମୁଁ ଆଉ ଜାଣି ପାରିଲିିନି ତାର କେତବେଳେ ଫାଟି ଯାଇଛି।
ଆଜ୍ଞା ସେ ବଥ ତାକୁ ହୁଁ ଭଲ ହେଇଗଲେ ମେଡ଼ିସିନ ଆଣି ଖାଇବେ ନହେଲେ ମେଡିକାଲ ଦେଖେଇବେ ଆଉ।
ହଁ ମୁଁ ଏଇ ଅଧା ଫାଟିକି ଅଧା ରକ ମାନେ ପୂଜ ର ତ ବାହାରି ଯାଇଛି ଅଧା ଆଉ ଅଧା ଅଛି। ଯାଏଁଡାକ୍ତର କୁ ଦେଖାଏଁ ଆଜି ସେ ଯଦି ତାଙ୍କର ତା କୁ ଚିପାଚୁପି କରି ଭାଆର ଭୁରି କରିଦେବେ କଣ କରିବି ଆଉ। ମୁଁ ପା ଆସିଲା ମାତ୍ରେ ଏଠି ତ ଧରମପୁଅ ବହୁତ୍ ସେ ହଁ ଏଚ୍ଛ ହଁ ହଁ।
ଆଉ ଛାତ କାମ ସେଥିରେ ଘର କାମ ବୁଝାବୁଝି କରୁଥିବେ ଆଉ।
ହଁ ହଁ ଏଇ ସବୁ ଜିନିଷ ନୁହେଁ ତ ଇଜ କାନେ କାଲି ଏତେ ଜୋରେ ବିନ୍ଧା ବିନ୍ଧି ହେଲା ଯେ ମୋ ଔଷଧ ଆଣିକି ଖାଇକି ଔଷଧ ଖାଇଲା ପରେ ବି ଏ ରାତିସାରା ତ ବିନ୍ଧୁଛି ଗୋଳୁ ଗୋଳୁ ହେଇକି ତାର ବିନ୍ଧୁଛି। ବିନ୍ଧିକି ତାର ଫାଟିକି ତାର ଅଧା ବାହାରି ଯାଇଛି ମୁଁ ଦେଖେ ଡାକ୍ତର ମେଡିକାଲ୍ ଖୋଲୁ ଯାଇକି ଇଏ କରିବି ଆଉ।
ଆମର ଯୋଉ ବଥ ହୁଏ ସେ ବଥରେ ତା ଭିତରେ ମଞ୍ଜି ଥାଏ। ମଞ୍ଜିଟା ନ ବାହାରିଲେ ସେ ଆଉ ଥରେ ବଥଟା ବାହାରିବ ସେ ବଥଟା କୋଉଠି ବାହାରିଚି ଆପଣଙ୍କର?
କାଖରେ କାଖ ତଳେ।
କାଖ ତଳ ବଥଟା ପ୍ରାୟ ବହୁତ୍ ବଡ ଆକାର ହେଇଯାଏ। ବି ପେନ୍ ଫେନ୍ ଭଉତ୍ କରେ। ଆଉ ଆପଣ ପାଣି ଫାଣି ବେଶୀ ହେବେନି। ଆଉ କହୁଚନ୍ତି ତ ଛାତ କାମ ଚାଲିଚି ପାଣି ହବାକୁ ପଡିବ ଆଉ ପାଣି କଣ୍ଟ୍ରୋଲରେ ହେବେ। ଆଉ ଆମର ଡକ୍ଟରଙ୍କ ପରାମର୍ଶ ନେବେ ଆଉ।
ହଁ ହଁ
ଟର ଯାହା କହିବେ ତାଙ୍କ କଥା ମାନି ଚାଲିବେ ଆଉ।
ଆଜ୍ଞା।
ଆଉ ସଖାଳେ ଖାଇବା ପିଇବା କରି ସାରିଲେଣି?
ନାଁ ଏଇ ଟିକେ ଚା ଫା ପିଇଥିଲି ଚା ବିସ୍କୁଟ ଖାଇଥିଲି। ଆଉ କିଛି ଖାଇନି ଆଉ
ଆଉ ବର୍ଷା ପାଗ କେମିତି କ'ଣ ଆପଣଙ୍କ ଆଡେ?
ଆପଣଙ୍କ ଆଡେ ବର୍ଷା ପାଗ କେମିତି କ'ଣ ଅଛି?
ବର୍ଷା ତ ହେଇ ସକାଳୁ ଉଠେଇଲାଣି ବର୍ଷା।
ଆଉ ଆପଣ ଯୋଉ କହୁଛନ୍ତି ଛାତ ଶୁଖିଗଲାଣି।
ହଁ ଛାତ ଶୁଖିଗଲାଣି ଏବେ ବର୍ଷା ହେଲେ ଆଉ କିଛି ଅସୁବିଧା ନାହିଁ।
ଛାତର ଯୋଉ ଶୁଖିଗଲା ପରେ ସାଇଡରେ ତାର ଯୋଉ ଫେନ୍ସିଂ କାମ ହୁଏ ନା କ'ଣ?
ହଁ ଇଟା ବସାଯାଏ। ଲାଷ୍ଟର ଗିଡିଙ୍ଗ ହୁଏ। ସେମାନେ ଲେବରମାନେ ତାଙ୍କ ଆଜି ଆଉ ଆସିଲେନି। ପକେଇକି ରହିଗଲେ କାଲି ଦେଖିବା ଆଉ।
ଲେବର କୁ ଡକେଇକି କାମ କରେଦେବେ। ବର୍ଷା ଦିନ ନା କାମ ଲେଟ୍ କଲେ ଅ ଅସୁୁବିଧା ହବ ବର୍ତ୍ତମାନ ଆପଣଙ୍କ ଛାତ ଟା ଠିକ ରେ ଶୁଖିବା ଦରକାର। ଆଉ ରାତିରେ ପାଲ ଫାଲ କିଛି ଘୋଡ଼ା ଘୋଡି କରିଥିଲେ?
ନା ନା ରାତିରେ ପାଗ ଭଲ ଥିଲା ସେଥିପାଇଁ ଆଉ ମୌସୁମୀ ଠିକ୍ ଥିଲା ରାତିରେ। ସେଥିପାଇଁ ଆଉ କିଛି ଭଡ଼ା ଭ଼ଡି କରିନାହିଁ।
ଆଉ କ'ଣ ଛାତ ପୁରା ମାନେ କେମିତି କ'ଣ କରିଥିଲେ? ଶୁଖ ଖିଲା ଢଳେଇ କରିଥିଲେ ନା ଏମିତି ପାଣି ଥିଲା ଉପରେ ଜମିଥିଲା।
ନା ଉପରେ ପାଣି ଥିଲା ସବୁ ସେଇ ହେଇକି ହେଇଛି ଆଉ।
ସିମେଟ ଟା ତ ପାଣି ଟାଣି ନବ ସାଙ୍ଗେ ସାଙ୍ଗେ କିନ୍ତୁ ଟିକେ ବର୍ଷା ନହବା ଦରକାର।
ହଁ।
ଆଉ ଆଜି ଗାଧୁଆ ପାଧୁଆ କେତେବେଳେ କରି କ'ଣ ଖାଇବେ କ'ଣ?
ହଁ ଏଇ ଘରେ ଟିଫିନ ଫିଫନ୍ କରିନି ଗଲେ କରି କି ଯିବାର ଅଛି। ଟିକେ ଅଫିସ୍ ଯିବାର ଅଛି ଯଉ କାମ ହବ ଏସବୁ ବୁଝିବାକୁ ପଡ଼ିବା ଆଉ।
ଆପଣ ବହୁତ ଆଡୁ ବୁଝାବୁଝି କରିଛନ୍ତି ଅଫିସ କାମ ତାପରେ ଘର କାମ ଚାତ କାମ ବୁଝ ବୁଝାବୁଝି କରିଛନ୍ତି।
ହଁ ଏଇ
ଆପଣଙ୍କର ଦେହ ଟା ଯାଇ ବଥ ଟା ଟିକେ ଦେଖେଇବେ ମେଡିକାଲ ରେ।
ହଁ ହଁ ମୁ ଯିବି। ଏ କାମ ସାରିକି ଯାଇକି ଦେଖେଇବି ଆଉ। କିଏ?
ସେ ମେଡିସିନ ପତ୍ର ସବୁ
କିଏ ଆଇଥିଲା? ହେ ହେଇ। ହଁ ହଁ ଭାଇ ଭଉଣୀ ଆସିଛନ୍ତି।
ଆଉ ସେମାନେ ସବୁ ସ୍କୁଲ ଗଲେଣି?
ହଁ ସ୍କୁଲ ସାଙ୍ଗେ ପାଠ ପଢ଼ା ସିରିଲାଣି।
ସରିଗଲାଣି ଭାଇ ଭଉଣୀଙ୍କର?
ହଁ ହଁ। ଭଉଣୀମାନଙ୍କ ପାଠ ସରିଲାଣି ଭାଇମାନଙ୍କ ଭାଇ ମୋଠୁ ବଡ଼ ସେ ତାଙ୍କର ସରିଲାଣି ସେ ବାହାରେ ଅଛନ୍ତି।
ଆଜ୍ଞା। ଆଉ ଛୋଟ ପିଲା ଘରେ କିଏ ଦାଦା ବଡ଼ ବାପାଙ୍କର ଅଛନ୍ତି?
ହଁ ହଁ ସିଏ ସବୁ ଅଛନ୍ତି। ହଁ ଅଛନ୍ତି ଏଇ ଯାଉଛନ୍ତି ଯିବା ଆସିବା ସ୍କୁଲକୁ ବି ଖୋଲିଗଲାଣି ସେ ଯିବେ ଆଉ।
ଛୋଟ ପିଲା ମାନଙ୍କୁ ଛାତ ଉପରକୁ ଚଢିବାକୁ ମନା କରିବେ। ଆପଣଙ୍କର ଛାତ ନୂଆ କାମ ହେଇ ଚି ମୋର ସିମେଣ୍ଟ ବି ଡବ ବି ବାର ସମ୍ଭାବନା ଅ ଛି ଯେହେତୁ ଛୋଟ ପିଲା ସେମାନେ ଜାଣିପାରିବେନି। ଆପଣ ଟିକେ ସତର୍କ ରହିବେ ସେଥିପ୍ରତି ଆଉ।
ଆଜ୍ଞା ଆଜ୍ଞା। ପୁଣି ଅନାନି କାଲି ଯିବେ ଏଇ ଟିକେ ବ୍ୟାଙ୍କ ପ୍ୟାଙ୍ଗେ ଯିବାର ଅଛି ଆଉ ଆମର ଯୋଉ ବ୍ୟାଙ୍କ ରେ ଟିକେ ଲୋନ ଫୋନ ଭଲ ମନ୍ଦ କାର୍ଯ୍ୟକ୍ରମ ଏସବୁ ଆଉ।
ଆଜ୍ଞା ଆଉ ଆପଣଙ୍କର ବାପା ମାଙ୍କ ଦେହ ଭଲ ଅଛି
ହଁ ହଁ। ହେତା ଭଲ ନୁହ କାଲି ଟିକେ ଛାତ ପଡିଲା ବୋଲି ଦେ ଉପାସ ରହିଥିଲେ ତ। ସେପାଇ ଟିକେ ଅସୁସ୍ଥ ଲାଭ କରିଥିଲେ ଏବେ ଭଲ ଲାଗୁଚି ମୁଣ୍ଡ ଫୁଣ୍ଡ ବିନ୍ଧା ବିିନ୍ଧି ଏଇ ସବୁ ରହିଛି ତ ତାଙ୍କର ତାଙ୍କର।
ଥଣ୍ଡା ଯେହେତୁ ଅଛି ଉପାସ ରହିଲେ ଦେହ ଖରାପ ହଉଚି। ଆପଣଙ୍କର ଘରେ ଦେଖିକି ସମସ୍ତେ ସୁସ୍ଥ ରହିବେ। କାହିଁକି ନା ବର୍ଷା ସିଜିନ ଚାଲଚି। ଦେହ ପା ବି ଖରାପ ହବ। ଥଣ୍ଡା ଫଣ୍ଡା ବି ଆମର ଲାଗି ରହୁଚି।
ଆଜ୍ଞା।
ଆଉ ଆପଣଙ୍କର ସେ ପଟେ ଗାଡି ଉଁ ରାସ୍ତା ବୋଧେ ଅଛି
ହଁ ରାସ୍ତା କଡ ରାସ୍ତା କଡରେ ଆମ ଘର ଆଜ୍ଞା।
ସେଇଥିପାଇଁ ଗାଡି ସାଉଣ୍ଡ ସବୁ ଶୁଭୁଛି ଆଉ। ପିଲା ଘର ଛୋଟ ପିଲାମାନେ ବି ରାସ୍ତା କଡକୁ ପଳେଇ ପାଳେଇ ଯାଉଥିବେ। ଛୋଟ ପିଲାଙ୍କୁ ବେଶୀ ରାସ୍ତା ସାଇଟ କୁ ନେବେନି। ରୋଡ ସାଇଟରେ ପିଲା ଧରି କରିକି ଠିଆ ହବା ବି ଆମ ପାଇଁ ଅସୁବିଧା।
ହଁ ହଁ।
ଇନା ଗାଡି କଥା ନା।
କରଛି କୁହନ୍ତୁନି ଗାଡ଼ି କଥା ସେ ଭାରି ଇଏ ହଉଚନ୍ତି।
ରୋଡ଼ ସାଇଡ଼ ଘର ଯେତେ ସତର୍କ ରହିବେ ଆପଣଙ୍କ ପାଇଁ ଭଲ। ଆଉ ଆପଣ କଣ ଚା ଗଛ ବଛ କି ବଗିଚା କିଛି ଚାଷ ବାସ କରନ୍ତି?
ପରିବା ହଁ ଧାନ ଫାନ ଚାଷ ହୁଏ।
ଧାନ ଚାଷ କରନ୍ତି ଆଉ ଏବେ ତ ଆମର ଧାନ ଅ ବର୍ଷା ତ ଏବେ କମ ଅଛି। ଧାନ ଚାଷ
ନ୍ତିଆ ହଳ ଟିକେ ଏବେ ହେଇକି ତଳା ଫଳା ସବୁ ପଡିଲାଣି। ଆସ୍ତେ ଆସ୍ତେ ସବୁ ଇଏ ହବ ଆଉ।
ଜ୍ଞା ଅଜ୍ଞା। ଆଉ ଏମିତି ଆମର ଫୁଲ ବଗିଚା କି କିଛି ଆମର ଗଛ ଏମିତି କଣ ସବୁ ଚାଷ ଲଗାନ୍ତି ଗଛ? ହାଲୋ।
ମନ୍ଦାର ବେଲଡାସ
ହାଲୋ।
ହଁ ହାଲୋ।
ଆପଣଙ୍କର ଫୋନ ଟା ଭଲସେ ଶୁଭୁନି ଆପଣ କଣ ଗ ଗଛ ଛ ଗୁଛ ଲଗାନ୍ତି
ଆଉ ମନେ ନାହିଁ, ଫୁଲ ଗଛ ସବୁ ଲଗେଇଦିଏ ଆଉ।
ଆଜ୍ଞା ଆପଣଙ୍କର ନେଟୱାର୍କ ବୋଧେ ଟିକିେ କମ୍ ଅଛି।
ନା ନା ଠିକ ଅଛି। ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ ହଁ ଶୁଭୁଚି।
ହୁଁ ହଁ ସେ ନେଟୱାର୍କ ଟିକେ ଅସୁ ପ୍ରୋବ୍ଲେମ ଅଛି ନା ସକାଳୁ ସକାଳୁ ଏସବୁ ହେଲେ।
ଆଉ ଆପଣଙ୍କର ଯୋଉ ବଥ ପ୍ରୋବ୍ଲେମ କଥା କହୁଛନ୍ତି। ତାକୁ ଯାଇ ମେଡି କାଲ ତୁରନ୍ତ ଦେଖେଇବେ ଡକ୍ଟରଙ୍କୁ। ଆଉ ବ ହଁ ସେମିତି କିଛି କଷ୍ଟ ମାନେ ହଉଚ କି ଦରଜ ବିନ୍ଧା ବିନ୍ଧି?
କାଶ ହେଲେ ଯାଇଁ କଥା ଟା କହିବୁ। ଆଜି କର ନ କର କାଲି ଆସି ହଁ କାଲି କଥା କଲେ ଆସିବ ହଁ ହଁ କଣ କହିଲେ?
ହେଲେ ଆପଣଙ୍କର ବଥ କିଛି ଦରଜ ବିନ୍ଧାବିନ୍ଧି ଏମିତି ହଉଛି କି?
ହଁ ହଁ ସେ ଟିକେ ଟିକେ କାଲି ଫାଟି ଯାଇଥିଲା ଅଧା। ଆଉ ଟିକେ ଅଧା ଅଛି, ଦରଜ ଅଛି ବିନ୍ଧା ବିନ୍ଧି ରୁଗୁ ରୁଗୁ ହଉଛି ଏଇ ସବୁ ଆଉ।
ହ ଆପଣ ଯାଇ ମେଡିକାଲ ଦେଖାନ୍ତୁ ବହୁତ ଜଲ୍ଦି ସୁସ୍ଥ ହେଇଯିବେ ଆପଣ।
ଉଷୁମ ପାଣି କରିକି ଗାଧୁଆ ପାଧୁଆ କରୁଥିବେ। ଆଉ ଜର ଯତ୍ନ ଠିକ ରେ ନେବେ ଆଉ।
ଆଜ୍ଞା
ପାଗ ଯେହେତୁ କୋହଲା ଅଛି। ଦେହ ଖରାପ ହବାର ଅଧିକା ସମ୍ଭାବନା ଅଛି, ତେଣୁ ଟିକେ ସତର୍କ ରହିବେ।
ଆଜ୍ଞା
ଆ ଏଠି ଛାଡ଼ିବେନି, ଆଜ୍ଞା ଆପଣ ଜଲଦି ସୁସ୍ଥ ହେଇଯିବେ ଆଜ୍ଞା, ହଉ ଆଜ୍ଞା।
ସେ ଆଜି ଆସିଛି ତ ଠିକ ଦେଖିବାକୁ ପଡିବ ହଉ। ଆଜ୍ଞା ଆ ଆଜ୍ଞା ଆଜ୍ଞା ଧନ୍ୟବାଦ।
ହ